ହାଲୋ ମ୍ୟାଡ଼ାାମ ନମସ୍କାର। ଆଉ କେମିତି ଅଛନ୍ତି?
ଆଜ୍ଞା ବହୁତ ଭଲ ଠାକୁରଙ୍କ ଦାୟାରୁ ଅଛୁ ଆଉ।
ହଁ ସମସ୍ତେ ଭଲରେ ରୁହନ୍ତୁ।
ଆଉ ଘରେ ସବୁ ଭଲ ଅଛନ୍ତି?
ଆଜ୍ଞା ଆଜ୍ଞା ଘରେ ତ ସବୁ ଭଲ ଆଉ।
ଆଜ୍ଞା ଆଉ ଖାଇଲେ କଣ?
ଖାଇଲି ସକାଳେ ଆମର ତ ସକାଳେ ରୁଟି ଆଉ ଆଗରୁ ତ ତି ଭା ଭାତ ଫାତ କେହି ବେଶୀ ପସନ୍ଦ କରନ୍ତିନି। ହଁ ରୁଟି ଖାଇଥିଲି ଆଉ।
ହଁ ହଁ ଆଉ ଘରେ ଏମିତି ଛୋଟ ଛୋଟ ଛୋଟ କାମ ସବୁ କରନ୍ତି।
ଆଜ୍ଞା ଆଜ୍ଞା ମାଙ୍କୁ ସବୁ କାମରେ ଟିକେ ହେଲ୍ପ କରେ ଆଉ।
ଆଉ ଆଉ ଆପଣଙ୍କର ସବୁ ଭଲ ଅଛନ୍ତି ଘରେ?
ଆଜ୍ଞା ସମସ୍ତେ ବହୁତ ଭଲ ଅଛନ୍ତି।
ଆଉ ରଜରେ କୁଆଡେ ବୁଲାବୁଲି କରିବା ପାଇଁ ଯାଇଥିଲେ?
ଆଜ୍ଞା ଆଜ୍ଞା ରଂ ରଜ ଟା ଆମର ଓଡିଆ ମାନଙ୍କର ପାରମ୍ପରିକ ପର୍ବ ଟା ନା।
ଆଜ୍ଞା।
ସେଥିରେ ଆଉ ବର୍ଷକରେ ଥରେ ଆସିବ ଆମେ ନ ବୁଲି ଗଲେ ଆଉ ହବ ହବ କି?
ଯାହାବିହେଲେ ରଜ ପର୍ବ ଆମେ ପାଳନ କରିବା ଦରକାର। ତାର ବେଶୀ ଝିଅମାନଙ୍କ ପାଇଁ ରଜଟା, ଝିଅମାନେ ତାଙ୍କର ସକାଳୁ ରଜ ଦିନ ସକାଳୁ ସେମାନେ ଉ ଠିକି ଦେହରେ ହଳଦୀ ଲଗେଇ ଗାଧୁଆ ପାଧୁଆ କରି ପାଦରେ ଅଳ ତା ଲଗେଇଇ ନୂଆ ଡ୍ରେସ୍ ପିନ୍ଧି ସେମାନେ ରଜ ପର୍ବକୁ ବହୁତ ଭଲସେ ଡୋଳି ଖେଳି ପାଳନ କରନ୍ତି। ଆଉ ଆମର ଘରେ ବି ପୋଡ଼ ପିଠା ତିଆରି ହେଇଥାଏ ଆଉ ଆମର ରଜ ପାନ ତ ସର୍ବପ୍ରଧାନ।
ଆଜ୍ଞା ଆଜ୍ଞା ସର୍ବଶ୍ରେଷ୍ଠ ନା ସର୍ବଶ୍ରେଷ୍ଠ ପ୍ରଧାନ ଆମର ଆଉ।
ସର୍ବଶ୍ରେଷ୍ଠ ଆମର ଆଉ ଆମର ଯାହାବି ହେଲେ ରଜ ପାନଟାକୁ ଆମେ ବେଶୀ ପ୍ରାଧାନ୍ୟ ଦଉ।
ରାଜରେ ଆଉ ହଁ ଆଗରୁ ବହୁତ ଲୋକ ଆମର ଏବେ ସବୁ ଲୋକ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ। ରହୁଛନ୍ତି।
ଆଜ୍ଞା ଆଜ୍ଞା।
ଆଗରୁ ସେମାନେ କଣ କରୁଥିଲେ କି ଏଇ ଯୋଉ ଦୋଳି ପାଇଁ ସେମାନେ ନିଜର ବହୁମୂଲ୍ୟ ସମୟ ବି ଦେଇ ଝିଅ ମାନଙ୍କ ପାଇଁ ଡୋଳି ଲଗଉଥି
ଆଜ୍ଞା ଆଜ୍ଞା।
ଆଉ ଏଇପରି ଆଗରୁ ବହୁତ ବିଭିନ୍ନ ପ୍ରକାର ଦୋଳି ସବୁ ଗାଁ ମାନ
ଆଜ୍ଞା ଆଜ୍ଞା।
ଚକ୍ରି ଡୋଳି ହେଲା ଆମର ଲୋକ ବି ଶିରାରେ ବି ଡୋଳି କରିଦଉ ଥିଲେ ଛୋଟ ପିଲାମାନେ ବସିବା ପାଇଁ, ଯୋଉ ଛୋଟ ପିଲାମାନେ ବସି ନ ପାରନ୍ତି ସେମାନେ ଶିରା ଡୋଳିରେ ବସନ୍ତି।
ଆମର ଆଗରୁ ରଜରେ ରଜରେ ଆଗକୁ ଆମ ଆମ ମାନେଇ ବେଳକୁ ସିନା ରଜ କେହି ଏତେ ପସନ୍ଦ କରୁନାହାନ୍ତି ଝିଅ ମାନେ ସବୁ ଫ୍ୟାସନ ଆଡକୁ ଗଲେ
ହଁ।
ଆଉ ରଜ ଫଜ ପସନ୍ଦ କରୁନାହାନ୍ତି ଆଗରୁ ଯେତେବେଳେ ଆମ ମା ମାନେ ସବୁ ବୁଢୀ ମା ମାନେ ଥିଲେ ସେମାନେ ରଜ ତିନି ଦିନ ଝିଅ ମାନଙ୍କୁ କଦଳୀ ପଟୁଆ କଦଳୀ ପଟୁଆ ଆପଣ ଜାଣିଛନ୍ତି? ବଦଳରୁ ଯୋଉ ବାହାରେ ଯୋଉ ମଞ୍ଚା ଟାକୁ ଆଜ୍ଞା। ତାର ପଟୁଆକୁ ଆଣିକି ସେମାନଙ୍କୁ ଚପଲ କରିକି ଦିଅନ୍ତି ପିନ୍ଧିବାକୁ।
ହୁଁ।
ଯେହେତୁ ଭୂମି ମାଙ୍କୁ କଷ୍ଟ ଟା ନ ହଉ ସେଥିପାଇଁ ଝିଅ ପିଲା ମାନେ ଚପଲ କି ଜିନିଷ ମାଡିବେନି କଦଳୀ ପଟ ଝିଅ ପିଲାମାନେ ସେଇ ତିନି ଦିନି ଯାକ ମାଡିକି ଚାଲିବେ। କିନ୍ତୁ ଏବେକା ଆଉ ସେ ସବୁ ତ ନାହିଁ।
ନାହିଁ ଆଉ ସେ ସବୁ। ଲୋକମାନେ ଆଜ୍ଞା କୁହନ୍ତୁ।
କୃଷକ ଭାଇ ମାନେ ଆମର ହଳ ଫଳ କରିବେନି କି କୌଣସି କାମ ଧନ୍ଦା ବି କରିବେନି। କିନ୍ତୁ ଆଜିକା ଯୁଗରେ କିଛି ମାନୁ ନାହାଁନ୍ତି।
ଆଜ୍ଞା ଆମର ଏଇ ରଜ ପର୍ବରେ ଚୁଲି ବି ଆମର ଜଳାନ୍ତିନି ଚୁଲିକି ଆମର ପୂଜା କରାଯାଏ ଆଉ ଆମର ସଫା ସଫି ବି ସବୁ ବନ୍ଦ ହୁଏ ରଜ ତିନି ଦିନ। ଆମର ଲାଷ୍ଟ ରଜ ଜଉ ଯଉଦିନ ଆମର ବସୁମତୀ ସ୍ନାନ ସେଦିନ ବସୁମତୀ ମା ସ୍ନାନ କରି ସାରିଲା ପରେ ଆମର ସବୁ ସଫା ସଫି ହୁଏ। ଆଉ ଲୋକ ସବୁ ବହୁତ ଆଗରୁ ସବୁ ନୀତି ନିୟମ ମାନୁଥିଲେ ଆଉ ଲୋ ଲୋକ ଶିଳରେ ବି ଆମର ବାଟଣା ଫାଟଣ ବି ବାଟନ୍ତି ନାହିଁ। ଆଉ ସେଥିପାଇଁ ସବୁ ମସଲା କରିକି କୁଟିକି ସବୁ ରଖୁଥିଲେ।
ଆଜ୍ଞା।
ଆଉ ସେସବୁ ସମୟ ଗଲାଣି ସେ ଯୁଗର ଲୋକ ବି ସବୁ ଆଉ ନାହାନ୍ତି। ଆଉ ଏବେ ନୂଆ ପିଢିର ପିଲାମାନେ ସବୁ ସେସବୁକୁ ସେମାନେ ଗ୍ରହଣ ହିଁ କରୁନାହାନ୍ତି।
ଆଜ୍ଞା। ପାଳିବାକୁ ଆଗ୍ରହ ପ୍ରକାଶ ହିଁ ନାହିଁ ଆଉ କଣ କରିବେ ସେମାନେ।
ଆଗ୍ରହ ପ୍ରକାଶ କରୁନାହାନ୍ତି।
ହଁ।
ଆଉ ରଜ ଆସିଲେ ଗାଁ ରେ ଯେତେ ଖୁସି ବାସି ବାସି ଆମର କବାଡି ଖେଳ ହୁଏ। ବିଭିନ୍ନ ପ୍ରକାର ପୁରୁଷ ଲୋକମାନେ ସବୁ ଖେଳନ୍ତି ଆଉ ସେ ଆମର ଝିଅ ପିଲାଙ୍କ ସ୍ତ୍ରୀ ଲୋକଙ୍କ ସହ ସେପଟେ ପୁରୁଷ ଲୋକ ବି ରଜକୁ ମନଉଥିଲେ। ଆଉ ଏ ଏବେ ସବୁ ସେ ମାହୋଲ ନାହିଁ।
ଆଜ୍ଞା ନାହିଁ ପରା କିଛି ବି ନାହିଁ ଆଉ ଆମର ରଜ ତିନି ଦିନ କୁହାଯାଏ କି କୌଣସି କାମ କରିବନି କି ଭୂମି ମା ଙ୍କୁ କୌଣସି ପ୍ରକାର କଷ୍ଟ ବି ଦେବନି। କିନ୍ତୁ ଆମର ଆପଣ ଦେଖନ୍ତୁ ଏଠି ଛାତଟେ ପଡ଼ିଲା
ହ।
ଆମେ ଭାବିଲୁ କି ଯେ ମୁଁ ମାନେ ମିସ୍ତ୍ରୀ ମାନେ ଆସିବେନି ଯୋଉ ତିନି ଦିନ ରଜ ଆପଣଙ୍କର ଚାଲିବ ଭାବିଲୁ କି ସେ ମିସ୍ତ୍ରୀ ମାନେ ଆସିବେନି ଆମର ଆଉ କାମ ମଧ୍ୟ କରିବେନି। କିନ୍ତୁ ଓଲଟା ଦେଖିଲାକୁ ସେମାନେ ସେଇ ତିନି ଦିନ ଯାକ ଆସିକି ରା ତି ଦିନ ରାତି ପରିଶ୍ରମ କଲେ।
କଲେ। ତାପରେ ମିସ୍ତ୍ରୀ ମାନେ କଣ କରିବେ ସେମାନଙ୍କର ଘର ପରିବାର କଥା ନା ଆଉ ମାନେ ଆସି ପଇସା କିଛି କିଛି ନେଲେ ସେମାନଙ୍କର ପରିବାର ଚଳିବ। କାହିଁ ନା ତାଙ୍କ ଉପରେ ତାଙ୍କ ପରିବାର କେତେ ଜଣ ହଁ ନିର୍ଭରଶୀଳ ଥିବେ।
ଆଜ୍ଞା ସେଇଟା ବି ଠିକ୍ କଥା ନା ଆଉ ପର୍ବ ଦେଖିକି ସେମାନେ ଆଉ ଇନକମ ଟାକୁ କମ ବନ୍ଦ କରିବେନି।
ଆମର ଧନୀ ଲୋକମାନେ ଯେତେ ଆମର ସେମାନଙ୍କର ପରିଶ୍ରମ ରହୁନି ନା। ଆଉ ଜଣେ ଗରିବ ଲୋକ ସେ କାମକୁ ନଗଲେ ତା ପରିବାର ବି ଅପୋସା ରହିବ। ସେ କଣ କରିବ? ସମସ୍ତେ ଦୁନିଆରେ ସବୁ ଲୋକ ନିଜ ନିଜ ସଂସାର ନିଜର ପରିବାରକୁ ନେଇ ସମସ୍ତେ ଚିନ୍ତାରେ ରହୁଛନ୍ତି। ଏ କରିି ଆଉ ଆମେ ତ ମଣିଷ ମାନେ ସବୁ ଦିନ ରାତି ନିଜର କର୍ତ୍ତବ୍ୟ କରିଚାଲିଛେ। ସବୁ ମାନେ ଆମର ମଣିଷର ଜୀବନ ମାନ ହିଁ ହେଲା କାର୍ଯ୍ୟରତ
ଆଜ୍ଞା।
ଆମେ ଗୋଟେ ଜାଗାରେ ଚୁପ ହେଇକି ବସିଗଲେ କିଛି କାମ ହେଇପାରିବ କି? ଆମ ଯାହା ବି ହେଲେ ଗୋଟେ ପିମ୍ପୁଡି ଟେ ହେଲେ ବି ସେି ଉ ଧୀରେ ଧୀରେ ଚାଲି ତାର ଗୋଟେ ଦାନା କି ଖାଦ୍ୟ ନେଇ ସଞ୍ଚୟ କରି ରଖ
ଆ ସେ ଆଜ୍ଞା ନାଇଁ କଣ ତାଙ୍କୁ ନେଇ କଉ କିଏ ଖୋଇ ଖାଇଦେବେ କି ସେମାନେ ନିଜେ ଇଏ ନିଜେ ନ କଲେ ନା
କଲେ ସେମାନେ କଣ କରିବେ ସେଇପରି ଆମର ତ ମନୁଷ୍ୟ ହେଲେ ସବୁଠାରୁ ବୁଦ୍ଧିମାନ ଯିବ। ଆଉ ଆମେ ସେଥିପାଇଁ ଆମର ନେ ଘର ସଂସାର ପରିବାର ନେଇ ଆମେ ସବୁ ଚଳୁଛେ। ଆଉ ଭବିଷ୍ୟତ ଚିନ୍ତା ବି ଆମେ ମାନେ ସବୁ କରୁଛେ ଏଇ ଟାଇପ ର ସବୁ ଚାଲିଛି ଆଉ।
ହଁ ଆଉ କଣ ଖବର କୁହନ୍ତୁ?
ଆଉ ଗାଧୁଆ ବେଳେ କଣ ଖାଇବେ?
ଗାଧାବେଳେ ମା କଣ କହୁଥିଲା ରୋଷେଇ କରିବ ବୋଲି ଭାତ ତ ବସାରିଲାଣି।
ଆଜ୍ଞା।
ଆପଣଙ୍କର ଭେଣ୍ଡି ବୋଧେ ଗୋଟା ଭାଜି ଦବ ଆଉ ଡାଲି ଆଉ ଆମର ବାଡିରେ ହେଇଥିଲା ପୋଇ ଶାଗ।
ପୋଇ ଶାଗ ଟା ବହୁତ ଭିଟାମିନ ଆମ ଦେହ ପାଇଁ। ପୋଇ ଶାଗ। ପୋଇଶାଗ ଆମର ବି ରକ୍ତହୀନତା ଦେହରେ ଦୂର କରେ। ଆଉ ବିଭିନ୍ନ ଔଷଧୀୟ ଗୁଣ ବି ପଇସାଗର ଅଛି।
ହୁଁ ବହୁତ ବହୁ।
ଆଉ ବହୁତ ଲୋକ ପୋଇ ଶାଗ ଖାଇବାକୁ ବହୁତ ଭଲ ବି ପାଆନ୍ତି।
ହୁଁ ହୁଁ
ଆଉ ଆପଣ ପୋଇଶାଗ ଖାଆନ୍ତି?
ଆଜ୍ଞା ଆଜ୍ଞା ମୁଁ ବହୁତ ଭଲ ଲାଗେ ମୁଁ ଟିକେ ପତ୍ର ଅପେକ୍ଷା ମୁଁ ଟିକେ ଡଙ୍କ ଗୁଡାକ ବେଶୀ ଖାଏ
ଡଙ୍କ ଭଲ ଲାଗେ ଆମର ବୋଇତାଳୁ ଡଙ୍କଟା ଆହୁରି ବେଶୀ ଭଲ ଲାଗେ।
ବେଶୀ ଭଲ।
ବୋଇତାଳୁ ଏଇ ବର୍ଷା ସିଜନି ରେ ବୋଇତାଳୁ ଶାଗ ବି ବାହାରିବ।
ଆଜ୍ଞା
ଆମର ହେଲା ବିଲାତି ବିଲାତି ବର୍ଷା ଦିନେ ବହୁତ ପ୍ରବଳ ବାହାରେ।
ଆଜ୍ଞା! ଆଜ୍ଞା! ଏ ବୋଇତାଳୁ ଡଙ୍କ ଟା ଆପଣଙ୍କର ସମସ୍ ସ୍ତଙ୍କ ଯୋଉ ଲଗାନ୍ତି ଦେଖିବେ ଆପଣ ସମସ୍ତଙ୍କର ଗୋଟେ ଗୋଟେ ପ୍ରକାର ହେଇଥିବ।
ହେଇଥାଏ।
ଟେଷ୍ଟ ବି ତାର ଯେମିତି ସ୍ଵାଦ ଟା ବି ଅଲଗା ପ୍ରକାର ଥିବ କାହିଁକି ନା ମୁଁ ଥରେ ଥିଲି ମୋ ଭଉଣୀଙ୍କ ଘରେ ସେ ଜଣେ ଆଣିକି ଦଉଥିଲେ ତାଙ୍କର ଲଗେଇଥିଲେ ତାଙ୍କ ବାଡ଼ି ରେ
ଆଜ୍ଞା!
ସେ ଅଫିସ୍ ର ଜଣେ ଲୋକ ହେବେ ଲଗେଇଥିବେ ସିଏ ଆଣିକି ଦିଅନ୍ତି ତାର ସେଇ ଯୋଉ ଟେଷ୍ଟ ଥିଲା ମିଠା ଶାଗ ଟା ଯେତେ ଭଲ ଲାଗୁଥିଲା ସେମିତି ଶାଗ କାହିଁ କୋଉ ଆଉଠିକ ଖାଉ ଖାଇବାକୁ ଆଉ ମିଳୁନି
ହଁ ଗୋଟେ ଗୋଟେ ଶାଗ ବହୁତ୍ ମିଠା ଲାଗେ। ସିଏ ମାନେ ସେ ଜାଗାର ମାନେ ମାଟି ନେଇକି ମା ଟିଟା ତାର ଉର୍ବର ଥିବ ଭଲ ମାଟି ଆମେ ଯଉ ଚାଷ କରୁଛନ୍ତି ପୁରା ଟାଣ ମାଟି ମାନେ ପୁରା ସେ ମାଟିରେ ମାନେ ଜଉ ଜଳଅଂଶ ବି କିଛି ନଥିବ ତା ଦେହରୁ ସିଏ କଣ ମାନେ ତା ଡଙ୍କ ଟା ମାନେ କଣ ତା ଦେହରୁ ଖାଦ୍ୟ ସଂଗ୍ରହ କରିବ?
ସେ ଆପଣ ଦେଖିବେ ସେ ଡଙ୍କ ଟାକୁ ପୁରା ଏତେ ମୋଟା ମୋଟା ହେବଣୀ କିନ୍ତୁ ଆପଣ ତାକୁ ଟିକେ କଢେଇରେ ପକେଇ ଦେଇକି ବସେଇ ଦେଇନଥିବେ ପୁରା ସିଝିକି ପଣା ମାନେ ସେ ଗୋଟେ ମୋଟା ମୋଟା ବି ସେ କଷିଥାଏ।
ଆଜ୍ଞା!
କିନ୍ତୁ ଆମ ଗାଁ ମାନଙ୍କର ସବୁ ଲଗଉଛନ୍ତି ଏତିକି ପତଳା ପତଳା ସିଏ ପୁରା ପୁରା ଟାଣ ଟାଣ ବୁଢ଼ା ହେଇଯାଉଛି ତ ନା ତାର କୌଣସି ସ୍ଵାଦ ଅଛି କେବଳ ଖାରିଆ
ଆଜ୍ଞା!
ଆଉ ଶାଗ ବି ବହୁତ ପସନ୍ଦ ଲାଗେ ଖାଇବା ପାଇଁ।
ଆଜ୍ଞା! ଶାଗ ଟା ଆମର ସମସ୍ତଙ୍କର କିଛି ଖାଇବାରେ ସବୁବେଳେ ଶାଗ ଟା ଟି
ଆଉ ଆମର କଳମ ଶାଗ ହେଲା କଳମ ଶାଗରେ ଯଦି ଆପଣ ପିଇବେ କଞ୍ଚା କଦଳୀ ତାର ସ୍ଵାଦ ଗୋଟେ ଅଲଗା ଟାଇପ୍ ର ଆସେ ବହୁତ ଭଲ ଲାଗେ।
ସ୍ୱାଦ ଟା ଆଉ ଲୋକ ବି ପ୍ରାୟ ଲୋକ ବହୁତ ପସନ୍ଦ କରନ୍ତି ଶାଗ
କଳମ ଶାଗରେ, ଶାଗରେ ପକେଇ ପାରିବେ ଆମର ନେଉଟିଆ ଶାଗରେ ବି କଦଳୀ ପଡ଼ି ପାରିବ, ଆଉ ବଡ଼ି ପଡ଼ି ପାରିବ।
ଆଜ୍ଞା ଯାହା ହଉ ଆପଣ ଶାଗ ଫାଗ ସବୁ ଖାଆନ୍ତୁ ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ।
ଆଜ୍ଞା ଆପଣଙ୍କ ସହ କଥା ହେଇ ବହୁତ ଭଲ ଲାଗିଲା ରହିଲି, ମ୍ୟାଡ଼ାମ୍ ନମସ୍କାର!